ହାଲୋ।
ଗୁଡ଼ ଆଫ୍ଟରନୁନ୍।
ଗୁଡ଼ ଆଫ୍ଟର୍ନୁନ୍।
କଣ କରୁଛନ୍ତି ମୁଁ ଏଇନେ ଭାତ ଖାଇକି ଯଷ୍ଟ ରେଷ୍ଟେ କରୁଥିଲି ତମେ କଣ କରୁଚ?
ମୁଁ ବସିଚି ଆଉ କଣ ଆଜି ଆଇଟମ୍?
ଭାତ ଆମ୍ବ ଆଉ ଡାଲି ଶାଗ ଭଜା
ଆମ୍ବ କିନ୍ତୁ ଡେଲି ଖାଇବା ହଉଚି ନାଇଁକି?
ହଁ ସିଜନ୍ ଚାଲିଚି କାହିଁକି ଫାଇଦା ଉଠେଇବା ଆଉ। ତମେ କଣ କଣ କଣ ଖାଇଲ ଆଜି?
ମୋର ଭାତ ଡାଲି ଚିକେନ୍ ଆହୁରି ପାମ୍ପଡ଼।
ବାଉ
ହୁଁ।
କଣ ରୋଷେଇ କରିବାକୁ ବହୁତ୍ ପସନ୍ଦ ବୋଧେ?
ଉୁଁ ଆସତ ଛୋଟ ଥିଲାତ ତରୋଷେଇ କରି ଖାଇଦେଲି ଆଉ।
ଆଛା ଆଯାଇ ନାହିଁ ଆଜି ଆଛ୍
ନାଇଁ ସପ୍ତାହକୁତ ଗୋଟେ ଦିନି ଛୁଟି ଆଉଁ ହୁଁ।
ଛୁଟି ଦିନଟା ଟିକେ ରୋଷେଇ ଫୋଷେଇ କରିକି ଖାଇବାକୁ ବହୁତ୍ ଭଲ।
ହଁ ରୋଷେଇ ଖା ରୋଷେଇ କରି ଖାଇବାକୁ ଭଲ ଲାଗୁଚି। ମାନେ ସେଗୋଟେ ଦିନି ନିଜକୁ ଟାଇମ୍ ମିଳୁଚି ଆହୁରି। ଆଉତ ସବୁଦିନ ପାଠ ପଢାହବ ପଢାହବ ଆମର ଚାଲିଚି ଟୋଟାଲି
ରୁହନ୍ତି ଯୋଉଦିନ ସେଦିନ?
ଉ କଣ କରି ଟିଉସନତ ଡେଲି କରୁ
କରନ୍ତି ଭଲ ଲାଗେ ତମକୁ ରୋଷେଇ କରିବାକୁ?
ରୋଷେଇତ ସବୁ ଜାଣୁଚି ସବୁ ଆଇଟମ୍
ହୁଁ ହୁଁ।
ଏବେ ଖାଲି ମାଛ ରୋଷେଇ କରିନାହିଁ ନହେଲେ ସବୁ ରୋଷେଇ କରି ଜାଣିଚି।
ଆଚ୍ଛା।
ଭଲବି ଟେଷ୍ଟିବି ହଉଚି ଆଉରି
ହୁଁ ହୁଁ ହୁଁ।
ହୁଁ। କୋଉଠି ଆଉ ଟାଇମ୍ ମିଳୁଚିଯେ ଏବେ ସବୁଦିନ ଆଇଟମ୍ କରିକି ଖାଇବ ହୁଁ ହୁଁ। ଗୋଟେ ଦିନ ଟାଇମ୍ ମିଳୁଚି ସେଦିନ ହିଁ ରୋଷେଇ କରିକି ଖାଇଦବା କଥା ଆଉ। ଭଲ ଭଲ ଆଇଟମ୍ ବନେଇକିନା ଆଉ।
ଆଉ କଣ କଣ କରନ୍ତି ଘରେ ରହିବା ଦିନ?
ଉ ଘରେ ରହିବାର ଦିନ କଣ ଆଜିତ ଛୁଟି କହିକିନା ନିଜ କାମ ସାରିକିନା ଡ୍ରେସ୍ ସବୁ ସଫାସୁତର ହେଲା ଆଉ ରୋଷେଇ କରି ଖାଇକି ବସିଥିଲି ଆହୁରି ହୁଁ ଟ୍ୟୁସନତ ସକାଳୁ ସକାଳୁବି କରିଚି ସନ୍ଧ୍ୟାରେବି କରୁଚି ଛୋଟ ପିଲାମାନଙ୍କୁ।
ଆଚ୍ଛା ୍ୟୁସନବି କରନ୍ତିକି?
ହୁଁ ହୁଁ ଟିଉସନବି କରେ ଭଲ ଲାଗୁଚି ଟିଉସନ୍ କରିବା ପାଇଁବି ଛୋଟ ପିଲା ମାନଙ୍କୁ।
ଆଚ୍ଛା ଆଚ୍ଛା।
ହୁଁ। ଏଇତ ଲାଇଫ୍ ଆଉ ଜୀବନ ହଁ ଇଭିନିଂ ଟା ଡେ଼ ପରେ ଯିବୁ। ଆଜି ତ ଛୁଟି ଟା ଅଛି ଇଭିନିଂରେ ପରେ ଯିବି କାହିଁକିନା ଖରା ଯେମିତି ହଉଛି ଯେ ପ୍ରବଳ ଖରାପ ହଁ ଘରୁ ଘରୁ ହିଁ ବାହାରିହୋଉନି ଏବେ ଯେମିତି ଖରା ପାଞ୍ଚଟା ପରେ ହିଁ ଛଅଟାବେଳୁ କୁ ଗଲେ ହିଁ ଭଲ ହବ।
ଆଛା କୁଆଡେ କଣ ବୁଲିବାକୁ ପସନ୍ଦ ଲାଗେ ତମକୁ ମାନେ ନିଜ ଗାଁ ଭିତରେହିଁ।
ହୁଁ ନିଜ ଗାଁ ତ ବହୁତ ମାନେ ହୁଁ ଭଲ ଲାଗୁଛି ତ ପାର୍କ ଫାର୍କ ଯାଇକି ବୁଲିକି ଆସିବା କଥା ଇଭି୍ନିଂ ଟାଇମରେ ଆଉ। ଠାକୁରାଣି ଯାତ୍ରା ଚାଲିଥିଲା ଗୋଟେ ମନ୍ଥ ଯେ ସରିଗଲା। ନହେଲେ ସନ୍ଧ୍ୟାବେଳେ କେବେ ଯାଉଥିଲୁ? ହଁ ହଁ ଯାଇଥିଲି ନା ଦିଇ ବର୍ଷକୁ ଥରେ ଆସି ଯିବିନି ହୁଁ ଗଲୁ ବୁଲାବୁଲି କରିକି ହଁ। ଠାକୁରକୁ ତ ସଫା ଟାଇମରେ ଦର୍ଶନ କରିଦଉଛୁ ଇଭିନିଙ୍ଗରେ ବି ପ ଦର୍ଶନ କରିକି ବୁଲାବୁଲି କରିକି ଦୋଳି ଫୋଳିରେ ବସିଥିଲୁ। ଆଉ ପ୍ରୋଗ୍ରାମ ଲାଗି ପ୍ରୋଗ୍ରାମ ବି ଦେଖିଥିଲୁ ଆଉ ଆସିଲୁ ଆଉ ଏମିତିରେ ଟାଇମ ମାନେ କେମିତି ପଳେଇଲା ପନ୍ଦର କୋଡିଏ ଦିନ ଜଣା ପଡ଼ିଲାଣି।
ହୁଁ ହୁଁ ହୁଁ।
ହୁଁ। ଆହୁରି ଏବେ ଆଉ ତ କିଛି ନାଇଁ ହେଲେ ଅକେଜନ ରଜ ଗୋଡେ ଆସିଚି ରଜ ହଁ ରଜ ତ ଫୁଲ ଧୁମଧାମ ରେ ସେ ସେଲିବ୍ରେଟ ହଉଚି ଆମର ଏଠି। ହଁ ହଁ ଫୁଲ ଗାଁରେ ଫୁଲ ଧୁମଧାମ। ତିନି ଦିନ ଯାଏଁ ପୁରା ରଜ ଦୋଳି ପୁରା ବନଉଛୁ ମାନେ କାଠରେ ହିଁ ତାପରେ ସେଟ ଫୁଲ ମାନେ ପ୍ଲାଷ୍ଟିକ ଫୁଲ ଆହୁରି ଇଏ ଫୁଲ ଯାହାକୁ ଆଣିକିନା ମାନେ ଦୋଳିଟାକୁ ଫୁଲ୍ ଡେକୋରେସନ କରିଦଉଛୁ।
ହୁଁ ହୁଁ।
ହଁ ଆମ ସାହିର ସମସ୍ତେ ଝିଅ ମାନେ ସମସ୍ତେ ମିଶିକିନା ଡେକୋରେସନ କରିକିନା ଫାଷ୍ଟ ଦିନ ଏମତି ପୂଜା କରିକି ଅ ସେଦିନ ଦୋଳା ଷ୍ଟାର୍ଟ ହଉଛି। ସେକେଣ୍ଡ ଡେ ରେ ସଂକ୍ରାନ୍ତିରେ ଖିରି ପିଠା ଏମତି ବୁନ୍ଦି ଏଗୁଡାକ ବି ସବୁ ହଉଛି। କରିକି ଫୁଲ୍ ମଜା ମସ୍ ସ୍ତି ଚାଲିଛି ହଁ ଡିଜେ ଫିଜେ ଆଣିକି ଆଉ ଲାଷ୍ଟ ଦିନ ଭୋଜି କରିଦୋଉଛୁ ଆହୁରି ମାନେ ଫୁଲ୍ ଧୁମଧାମ ହଉଛି କିନ୍ତୁ ରଜ ଆଉ।
ହୁଁ ହୁଁ ଗାଁ ର ସମସ୍ତ ଛୋଟ ବଡ ସବୁ ଝିଅ ମାନେ ମିଶି
ହଁ ହଁ ସବୁ ଝିଅ ସବୁ ଝିଅ ମିଶିକିନା କରୁଚୁ ଆମେ।
ଆଚ୍ଛା।
ହଁ ରଜବେଳେ ସେଲିବ୍ରେଟ ଆଉ ଝିଅ ପିଲାଙ୍କ ପାଇଁ ସଜବାଜ ହେଇକି
ପାଇଁ କହିବାକୁ ଗଲେ ଝିଅଙ୍କର ପର୍ବ ସେଟା ଦେଖିବାକୁ ଗଲେ। ଆଚ୍ଛା ଆଚ୍ଛା।
ସଜବାଜ ହବୁ ସେ ତିନି ଦିନ ଡପ।
ହଁ କିନ୍ତୁ ବର୍ଷକୁ ଥରେ ଆସିଚି ଗୋଟେ ଦିନ ମଜାମସ୍ତି କରିକ।
ହୁଁ ତିନି ଦିନ ପୁରା ନୁହଁ?
ହୁଁ ହୁଁ ହୁଁ।
ଉଁ।
ତିନି ଦିନ ତାହେଲେ ବହୁତ ମଜାମସ୍ତି କରନ୍ତି ରଜ ବେଳେ। ଆଉ କଣ କଣ ତମ ମାନେ ଗାଁ ରେ ମାନେ ମେନ୍ତି ପର୍ବ ସେଠ ନା ଫୁଲ୍ ସାଲିବ୍ରେସନ୍?
ହଁ ଗଣେଶ ପୂଜା ହୋଉଚି। ମାନେ ପର୍ବ ତ ସବୁ ପର୍ବ ମାନେ ସେଲିବେଟ ଚାଲଚି। କିନ୍ତୁ ଗଣେଶ ପୂଜା ଗୋଟେ ଧୁମଧାମ ରେ ହୋଉଚି।
ଆଚ୍ଛା ଆପଣ କରନ୍ତି ଆପଣଙ୍କ ଗାଁରେ ଗଣେଶ ପୂଜାରେ?
ହଁ ମୁଁ ଟ୍ୟୁସନ ରେ କରୁଚି। ଆମ ଟ୍ୟୁସନ ରେ ପିଲାମାନଙ୍କ ସଇତ ମିଶିକି କରୁଚି। ଆଉ ସାଇରେ ବି କରୁଚନ୍ତି ଭାଇମାନେ ସମସ୍ତେ।
ଆଚ୍ଛା ଆଚ୍ଛା ଆଚ୍ଛା।
କିନ୍ତୁ ପୂଜା ଟାଇମ ରେ ଆହୁରି ଭଲ ଲାଗୁଚି ପିଲାମାନଙ୍କ ସଇତ। ଚାନ୍ଦା କଲେକ୍ସନ ଘର ପଇସା କଲେକ୍ସନ। ନିଜେ ଯାଇକି ଆଣ। ହଁ ସେମାନେ କୋଉଚନ୍ତି ଦିଦି ଏମତି କର, ଦିଦି ସେମତି କର ଏମିତି କଥା ହେଇକି ତାଙ୍କେ ବି ସଜେସନ ଦୋଉଚନ୍ତି। ପିଲାମାନାନଙ୍କର ଗତ କଥା ବି ଶୁଣିବାକୁ ପଡିବ ନା। ଉଁ ତାଙ୍କ ଙ୍କର ଆଇଡିଆ ନିଜର ଆଇଡିଆ ମିଶିକି ମାନେ ଭଲ ଲାଗୁଚି ପୂଜା ଟାଇମ ବି। ହୁଁ ଥଅ ଡେକୋରେସନ କରିକିନା ମାନେ ଆଗରୁ ହିଁ ଦଶ ଦିନ ଆଗରୁ ହିଁ ଚାଲ ଥିବ କଥା। ଦିଦି ଏମତି କରିବା ଦିଦି ସେମିତି କରିବା। ଖୁସି ଆଉ ହୁଁ।
ଭଲ ଲାଗୁଥୁବ ଛୋଟ ଛୁଆଙ୍କ ସଇତ ଟାଇମ ସ୍ପେଣ୍ଡ କରିବା ପାଇଁ। ପାଠ ପଢିବା ପାଇଁ। ମାନେ
ସେମାନେ ଅଛନ୍ତି ଟାଇମ ବି ଜଣା ପଡୁନେଇଁ। ସକାଳ ଟାଇମ ମାନେ ଏମତି ଯାଉଚି ଦିନ ଯେ କିଛି ଜଣା ପଡୁନାହିଁ। ଆଉ ଲାଇବ୍ରେରୀରେ ଯାଇକି ଆସିଲା ପରେ ବି ଟୁଇସନ କରୁଛି ଇଭିନିଂରେ। ଆହୁରି ହଁ।
କେତୋଳୁ କେତୋବେଳେ କରନ୍ତି? ଟାଇମ ଆପଣଙ୍କୁ ହୁଏ ନା ନାଇଁ? ଆପଣ ସବ ସକାଳେ ପୁଣି ଟ୍ୟୁସନ ସାରିକି।
ହଁ ଟାଇମ ତ ଆଜେଷ୍ଟ କରିବାକୁ ପଡିବ ନା। ଆଉ ରିସ ସେମାନଙ୍କୁ ବି ଟାଇମ ଟିଏ ଦେବାକୁ ପଡିବ। ଦି ଘଣ୍ଟା ଟୁଇସନ କରୁଚି ଆଉ ଯେ।
ନାଇଁ ସକାଳେ ସନ୍ଧ୍ୟା ବେଦ ଦି ଥର।
ହୁଁ ଦି ଦି ଘଣ୍ଟା କରୁଚି ସକାଳେ ଦି ଘଣ୍ଟା କରୁଚି ଯାଉଚି। ମୋର ବି କ୍ଲାସ କରିକି ଆସଚି। ଆସିଲା ପରେ ତାଙ୍କର ବି ଟ୍ୟୁସନ କରୁଚି। ସେମାନଙ୍କ ସଇତ ପିଲାମାନଙ୍କୁ ତ ପଢେଇବା ଦରକାର ନା ସେମାନେ ଗୋଟେ କେତେ ଭରସାରେ ଆସୁଚନ୍ତି।
ହୁଁ! ହୁଁ! ହୁଁ! ହୁଁ! ହୁଁ!
ବି ଟାଇମ ଜଣା ପଡୁନାହିଁ କିଛି ଏମିତି ଚାଲଚି ଆଉ ଦିନ ଆଉ। ଆଜି ଗୋଟେ ଦିନ ଛୁଟି ମିଳ ନି ଟିକେ ରେଷ୍ଟ କରଦୋଉଥିଲି ଖାଇକି ଆଉ। ହୁଁ!
ଭଲ ଲାଗୁଥିବ ତାହେଲେ ବହୁତ। ମାନେ ଛୋଟ ଛୁଆଙ୍କ ସଇତ ବି ଟାଇମ ସ ସ୍ପେଣ୍ଡ ହୋଉଚି। ନିଜ କାମ ବି ମାନେ ବହୁତ ମେନେଜ କରିକି ଚାଲ ଚଳୁଚନ୍ତି। ଆଚ୍ଛା ଆଚ୍ଛା। ଲାଇଫ ରେ କଣ ଅଛି ତମର ଏମ କଣ ଅଛି? ଯେ ନା ମାନେ ଏଇନେ ଆପଣ ଟିଉସନ୍ ଫଉସନ୍ କରୁଚନ୍ତି ମାନେ କଣ ଟିଚର୍ ଏମ୍ ଅଛି ନା ଆଉ ଅଦର୍ କିଛି?
ନାଇଁ ଟିଚର୍ ତ ଏମ ନାଇଁ, ବାସ୍ ଛୋଟ ପିଲାମାନଙ୍କୁ ଭଲ୍ ଲାଗୁ ଚି ପଢଉଚି ଆହୁରି ଏମ୍ତି ଅଫିସରେ ହେବି ଆହୁରି ଅଛି।
ଆଚ୍ଛା ସେଟା ଲାଇଫ୍ ର ଗୋଲ୍ ଅଛି ତାହେଲେ, ସେଇଟା ପାଇଁ ବି ବହୁତ ପ୍ରିପାରେସନ୍ ଚାଲିଛି।
ଚାଲ୍ଚି-ଚାଲ୍ଚି।
କେତେ ବର୍ଷ ହେଲାଣି ଆପଣ କମ୍ପିଟେଟିଭ୍ ପ୍ରିପାରେସନ୍ କରନ୍ତି?
ହଁ ନାଇଁ ଏବେ ବର୍ଷ ପରେ ହେଲାଣି, ୱାନ୍ ଇୟର କିନ୍ତୁ ହେଇଗଲାଣି ଆଉ।
ଆଚ୍ଛା-ଆଚ୍ଛା। ହୁଁ-ହୁଁ ମତେ ବି ଛୋଟ ପିଲାମାନେ ମାନେ ବହୁତ୍ ପସନ୍ଦ, ଛୋଟ ପିଲାଙ୍କୁ ଦେଖିଲେ ଗୋଟେ ଉଁ ମାନେ ଗୋଟେ ଅଲଗା ପ୍ରକାର ଫିଲ୍ ନିଜ ଭିତେରେ ଗୋଟେ ଆସେ ଯେ ନାଇଁ ଛୋଟ ଛୁଆ ଆମେ, ତାପରେ ଆମର ନିଜର ବି ଛୋ ଟବେଳ ମନେ ପଡିଯଏ ଯେ ଆମେ ବି ଦିନେ ଏମ୍ତି ଛୋଟ ଥିଲୁ, ସାଙ୍ଗସାଥିରେ କେତେ ମଜାମସ୍ତି କରିଥିଲୁ। ଏ ଛୋଟ ପିଲା ହଉଚି ଗୋଟେ ମାନେ ଛୋଟବେଳର ଯୋଉ ସ୍ମୃତି ଗୁଡାକ ନାହିଁ ସେମାନଙ୍କୁ ଦେଖିଲେ ମନେ ପଡେ ଆମେ ବି ଏମ୍ତି ଖରାବେଳ ବର୍ଷାବେଳେ କିଛି ମାନୁ ନଥି ଲୁ ବୁଲୁଥିଲୁ ଖାଲି ମଜାମସ୍ତି ଯୋଉ ସି ଜିନ୍ ରେ ଯୋଉ ଯାହା ଆସିଲା ଘରେ କଥା ନ ମାନିକି ବି ଦୁଷ୍ଟ ହବାର ମାନେ ଛୋଟ ପିଲା ଲାଇଫ୍ ଟା ଗୋଟେ ମାନେ ଜୀବନ ର ଗୋଟେ ପୁରା ମଣିଷ ଜୀବନଟା ଛୋଟ ଜୀବନ। ବଡ ହେଇକି ଗଲେ ଛୋଟ ବେଳେ ଆମେ ଛୋଟବେଳେ ଭାବୁଥିଲୁ ଯେ କେବେ ବଡ ହବୁ ସବୁ ଫ୍ରିଡମ୍ ମିଳିବ, ନିଜେ ଇଚ୍ଛାରେ ଯାଇପାରୁ ଯୁଆଡେ ଇଚ୍ଛା ଯାଇପାରୁ କିନ୍ତୁ ଏବେ ଭାବୁଚୁ ଯେ ସେ ଛୋଟ ଦିନଟା ହିଁ ଷ୍ଟେଜ୍-ଷ୍ଟେଜ୍ କଣ ପାଇଁ ମିସ୍ କରିଦେଇଚୁ ଆମେ।
ହୁଁ।
ଭଗବାନ୍ ଯଦି ହୁଁ ସେମ୍ତି କିଛି କରିପାରନ୍ତେ ମୁଁ ଭଗବାନଙ୍କୁ ମାଗନ୍ତି ଯେ ଆଉଥରେ ସେ ପିଲାଦିନ ଫେରେଇ ଦିଅନ୍ତେ। ସେ ମଜା ମସ୍ତି ମାନେ ଲାଇଫ୍ ରେ କିଛି ଟେନ୍ସନ୍ ନାହିଁ କିଛି ନାହିଁ ଆରାମ୍ସେ ଯାଅ ସ୍କୁଲ୍ ଯାଅ ଆସ। ଖେଳ ଖାଅ ପିଅ ମାନେ ସେ ଦିନ ହିଁ ଗୋଟେ ମାନେ ଗୋଟେ ଅଲଗା ଟାଇପ୍ର ସମସ୍ତ ସବୁ ଲାଇଫ୍ ଠାରୁ। ଏବେ କଣ କି ବଡ ହେଇଯିବାରୁ ଗୋଟେ ନିଜ ପ୍ରତି ରେସ୍ପନ୍ସିବିଲିଟି ଆସୁଚି ଯେ ନାଇଁ ଲାଇଫ୍ ରେ ଆଉ କେତେ ଦିନ ଏମ୍ତି ରହିବା, କିଛି ଗୋଟେ ହୁଁ ସେଇ କଥା ନିଜ ପାଇଁ ବି କିଛି ପଡିବ ବାପା ମାଙ୍କ ପାଇଁ ବହୁତ୍ କିଛି କରିବାକୁ ପଡ଼ିବ କିନ୍ତୁ ଛୋଟ ଛୁଆ ଥିଲାବେଳେ ସେତେବେଳେ କଣ କି ଲାଇଫ୍ କିଛି ଟେନ୍ସନ୍ ନାହିଁଁ ଉଁ କିଛି ଜାଣୁ ନଥିଲୁ। ଲାଇଫକୁ ନେଇକି ସିରିଅସ୍ ନୁହଁ କେବଳ ସ୍କୁଲ୍ ଯାଅ ଖାଅ ପିଅ ମଜା ମସ୍ତି କର ମାନେ ସେ ଦିନ ହିଁ ଗୋଟେ ହୁଁ, ମାନେ ବହୁତ୍ ଚାଇଲ୍ଡହୁଡ୍ ଲାଇଫ୍ ଟା ଗୋଟେ ଜୀବନର ଗୋଟେ ଏମ୍ତି ପାର୍ଟ
ହୁଁ ପାର୍ଟ ଯେ ହଁ ସେଠି ସମସ୍ତଙ୍କ ପିଲାମାନଙ୍କ ଲାଇଫ ରେ ସେ ଜିନିଷଟା ସମସ୍ତେ ମିସ୍ କରୁଚନ୍ତି ଏବେ।
ଆମେ ଛୋଟ ଥିଲୁ ସେତେବେଳେ ଭାବୁଥିଲୁ ବଡ ହେଇଗଲେ କେତେବେଳେ ବଡ ହବୁ ବଡ କିନ୍ତୁ ବଡ ହେଲା ପରେ ଭାବୁଚୁ ଯେ କଣ ପାଇଁ ବଡ ହେଲୁ?
ବଡ ହେଲୁ ନାଇଁ କି ହଁ ଠିକ ତାରି ସେ ମତେ ବି ସେମତି ହିଁ ଲାଗୁଛି
ହଉ ଆପଣଙ୍କୁ ତ ଛୋଟ ଛୁଆଙ୍କ ସହିତ ଟାଇମ୍ ନାଇଁ ନାଇଁ ଆପଣ ଦିନ ରାତି ନେଇକି ସ କାଳେ ଛୋଟ ଛୁଆଙ୍କ ସହିତ ଟାଇମ୍ ସ୍ପେଣ୍ଡ କଲେ ଆପଣଙ୍କୁ ବହୁତ ଭଲ ଲାଗୁଥିବ।
ହଁ ହଁ ଯେତେବେଳେ ବି ଲାଇବ୍ରିରୁ ଆସିଲା ବେଳକୁ କହୁଥିଲି। ଦିଦି ଚକୋଲେଟ ଚକୋଲେଟ ମାନେ ଗୋଟେ ଅଲଗା ଖୁସି ଗୋଟେ ଆହୁରି। ସେମତି ତ ଚାଲିଛି ଆହୁରି ହଁ ହଉ। ଯା ହଉ କଥା ହେଇ ଖୁସି ଲାଗିଲା ଥାଙ୍କ ୟୁ ମ ତେ ବି ହଁ ହଁ ଥାଙ୍କ ୟୁ ଥାଙ୍କ ୟୁ।